ହୁଁ ଆସୁଚି ଆସୁଚି।
ହଁ ମୁଁ କହିଲି କଣ ତମର ସେପଟେ ବର୍ଷା ଫର୍ଷା ହଉଚି?
ହଁ ବର୍ଷା କଣ ଘୋଡେଇଲାଣି ଆଉ।
ଆମର କଣ ଏପଟେ ବର୍ଷା ଟିକେ କଣ ମେଘ ଟିକେ ଉଠେଇ ନେଇ କଣ କରିବା। ଗରମ ଫରମ୍ ହଉଚି ଆଉ- ଓ ହୋ।
ବର୍ଷା ପାଗ ଗୁଳମୁଳି ହବ ଆଉ।
ନାଇଁ ସତ କହିଲୁ ତତେ ଆକାଶ ଟା କଣ ପାଗଳ ଭଳିଆ ଲାଗେନି ନାଇଁ ମୋ କଥା ଛାଡେ ମୁଁ କହୁଚି ଗୋଟେ କଥା ଆକାଶ୍ ଟା
ହଁ ଆକାଶ୍ ଟା ମାନେ ଭାରି ଅବାଗିଆ ପିଲାଟା ସିଏ ବି ଖାଉଚି ବୋଧେ ସେ ସବୁ।
ମାନେ ମୁଁ ବୁଝିପାରୁନି ମାନେ ସେ କଣ ମାନେ
ସିଏ ଆସି ଆଇଦର୍ ବ୍ୟାଟ୍ ଭାଙ୍ଗି ନହେଲେ ବଲ୍ ହଜାଇ ନହେଲେ କିଛି ଗୋଟେ କରିବ।
ଆରେ ମୁଁ ବୁଝିପାରିନି ଆରେ ଥରେ ମାନେ କଣ ଚାହୁଁଚି କଣ ଶେଷ ଦିନ ଆଇଲା ବ୍ୟାଟ୍ ଟା ଭାଙ୍ଗି ଦେଲା ତା ରିଆକ୍ସନ୍ କିଛି ନାହିଁ ଓଲଟା ଦାନ୍ତ ଦେଖଉଚି।
ହୁଁ।
ହେଲା ବ୍ୟାଟ୍ ଭାଙ୍ଗିଦେଲା ଦାନ୍ତ ଦେଖଉଚି। ସେପଟେ ଯେମିତି ଆମର ବଲ ଫଲ ଆସିବ ଛକା ମାରିଦେଇ ହଜେଇ ଦବ ତାପରେ ଦାନ୍ତ ଦେଖେଇବ।
ହୁଁ।
କହିବ ଚିକୁ ଏଇ ହଜିଗଲା ଆରେ ଇଏ କଥା ହଜିଗଲା ମାନେ ମାରୁଚୁ। ସେଟା କ ଜାଣି ଶୁଣି କହିବ ଲାଷ୍ଟ ମାନେ ଖେଳ ସରିଯାଇଥିବ ବଲ୍ ଗୋଟେ ଥିବ କାଲି ସକାଳେ ଖେଳିବା ପାଇଁ ନା- ନା -ନା -ନା କାଲି ନୂଆ ବଲ୍ ଆସିବ ତୁ ପକା ମୁଁ ତାକୁ ହଜେଇବି ଲାଷ୍ଟ୍ ବଲ୍ ଟା।
ହୁଁ।
ଆ- ଏଇ ଭଳିଆ ଇଏ କି କଥା ଭାଇ ତୁ କି ପିଲା କିରେ ଏମିତି କଣ ଖାଲି ବଲ ହଜେଇବା କଥା ଖାଲି କହୁଚୁ। ଆ ରଖିଲେ ଗୋଟେ କଣ ଗୋଟେ ଖେଳ ହବ ତୁ ଏଠି ଡେଲି ଗୋଟେ ନୂଆ ନୂଆ ଗୋଟେ କିଏ ଆଣିବ ଏତେ।
ବ୍ୟାଟ୍ ଟାକୁ ତାପର ଦିନ ପିଟି- ପିଟି- ପିଟି- ପିଟି ଅଧା ଛେଚେରା କରିସାରିଲାଣି।
ଆଉ କଣ ସେ ଯଉ ନୂଆ ବ୍ୟାଟ୍ ଟା ବି ଆଇଚି ସେ ନୂଆ ବ୍ୟାଟ୍ ର ଉପର୍ ଆ- ତାକୁ କାଇଁ ଚଢଉଥିଲ। ମୁଁ ଦଉଚି ନା ଏଇଟା ମୁଁ କରିନି ଗେଡା ଭାଇ କରିଚି।
ଆଁ। କଣ୍ କହିବ।
କଣ୍ ତାଙ୍କର ଭାଇ ହଉଚି ରେ ଭାଇ କହନି ଆଉ ସେ ଦିନେଶ୍ ଟା ବି ଭାଇ ଅବାଗିଆ ପିଲାଟା ଯେ।
ହେଇ ଭାଇ ମୁଁ ମାନୁଚି ଭାଇ କେହି ଖାଇବାକୁ ନାହିଁ। ତା ଦେହ ଟା ଦେଖେ ମୁଁ ଦେହ କଣ ହେଇଚି ହେଲା। ଭାଇ ତୁ ଜାଣୁଚୁ ଭାଇ ତୋର ଏଇ ଭଳିଆ ସିଚୁଏସନ୍ ତୁ ତୁ ତାପରେ ବି ତୁ ଗୋଟେ ଭଲ ରହିବୁ କି କଣ ଲାଇଫ୍ ଟା ଗୋଟେ ଏଞ୍ଜୟ୍ କରିବୁ। ସେ କଥା ନାହିଁ ଭାଇ ସିଏ ତଥାବି ମାନେ କହନ୍ତିନି ଏ- ଯେ-କୁକୁର ଲାଙ୍ଗୁଡକୁ ମାନେ ବାର ବର୍ଷ କାଳେ ନଳୀରେ ପୁରେଇଲେ ସେ ସିଧା ହବନି। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଆରେ ମୁଁ କହୁନଥିଲି କୁ ମାନେ କହୁନି କୁକୁର ଲାଞ୍ କୁ ବାର ବର୍ଷ କାଳ ନଳୀରେ ପୁରେଇଲେ ସିଧା ହବନି।
ହୁଁ ହୁଁ ଏଇଟା ସତ କଥା।
ଦିନେଶ ସେ ଗୋଟେ ସେଇଭଳିଆ ସତ କଥା।
ହଁ ହଁ।
ମାନେ ଏତେ ତୋର ହେଲା ପରେ ବି ତୁ ଯଦି ସୁଧରୁନୁ ତା ମାନେ ତୁ ଆଉ ବାଟରେ ନା ହୁଁ।
ହୁଁ।
ଆଉ କଅଁ କହିବ କହ।
ସେମିତି କଅଁ କହିଆ।
ମାନେ ମୁଁ ଭାଇ ତାଙ୍କର ପ୍ରତି ପିଲାକୁ ଦେଖିତାଙ୍କ ପ୍ରତି ପିଲା ଭାଇ ଅଜିି ବଜିି ପିଲା ଉଡ଼ା।
ସବୁ ନଷ୍ଟ ଚରିତ୍ର
ସବୁ ନଷ୍ଟ ମାନେ ମତେ ଲାଗୁଚି ମୁଁ ବୋଧେ ଆଇଚି ବାରଙ୍ଗ ନନ୍ଦନ କାନନ ବୋଧେ ଆଇଚି ଜଙ୍ଗଲରେ ମାନେ ଯବୁ ଜୀବଜନ୍ତୁ ଦେଖୁଛି। ସବୁ ଗୋଟେ ଗୋଟେ ପକାରିଆ ପିଲା ସେ ସାହିିଲ କି ଦେଖୁନୁ ସିଏ ମାନେ ଗୋଟେ ମଇଁଷି ଭଳିଆ ହେଇଛି। ହେଉ ଦେଖନୁ ଆସିବ ସେ ଖାଲି ବସି ବସିକି ଯିବ। ଆରେ କଣ ନା ସେ ବଡ ପିଲା ଆଇଲେ ମୁଁ ଆସିବିନି ସେ ସାନ ପିଲା ଆଇଲେ ଆସିବିନି। ମତେ ଓପନିଂ ଛାଡେ ମତେ ବୋଲିଂ ଦେ ହେଲା।
ଆମେ ସପ୍ତାଏ ଆସି ଆସି ଖାଲି ବସି ବସି ଯାଉ ଆଉ।
ମାନେ ସିଏ କଅଁ କହୁଛି କହିଲୁ। ସିଏ କଅଁ କହୁଛି କହିଲୁ ମତେ ପ୍ରାୟୋରିଟି ତମେ ଅଧିକ ଦବ ତତେତ ଖେଳ ଆସୁନି। ପ୍ରାୟୋରିଟି କଣ ଅଧିକ ଦବୁ ତତେ ହେଲା। ନା ତାହେଲେ ମୁଁ ବଉଚି ଆରେ ଆମ ଆଗରେ ବସିବ କିଛି କହିବନି ସେପଟେ ଚିକୁୁ ଆଗରେ ସକେଇ ହବ। ଆରେ କଣ ତୁ ଭାଇ ଏମିତି କଣ ହଉଛୁ ଗୋଟେ ପିଲାଟା ତୁ ଏମିତି ହବୁ ଗୋଟେ।
ଟୋକ ଟା ନା ଆଉ।
ସେଇ କଥା ଆରେ ତୁ ତାପରେ କଲେଜ ଯାଉଚି ତୋର ନା ପ୍ଲସ ଥ୍ରୀ ହେଲା। ତୋର କୋଉ ସବଜେକ୍ଟ ଭଲ ତୁ ତତେକୋଉ ସବଜେକ୍ଟ ଆସୁଛି। ତୁ ତୁ ସେଇ ହିସାବରେ ପକେଇବୁ।
ହୁଁ।
ମୁଁ ବି ତାକୁ ପଚାରିରେ ଭାଇ ତୋଉ ସବଜେକ୍ଟ ମାନେ ବେସି ଭଲ ହଉଛି ମାନେ ପଢି ବାକୁ ତୋର ଇଟରେଷ୍ଟ ଅଛି। ତୋରଏଷ୍ଟ। ସେ ସ୍କୁଲ କୋଉଦିନ ଲେଟ୍ରରେ ଆସୁଛି। ତୁ ସେଇ ସବଜେକ୍ଟ କୁ ତୋର ଅନର୍ସ ଚୁଜ କର ସେଇ ସବଜେକ୍ଟରେ ତୋର ପିଜି କରିବାର ଅଛି ନା।
ଆଚ୍ଛା।
ହଁ ନା ମୁଁ କନଫ୍ୟୁଜ ହଉଛି ମୋତେ କୋଉଟା ଭଲ ଲାଗୁଚି ମୁଁ ନିଜେ ଜାଣିନି। କୋଉଟା ଭଲ ହବ ଚିକୁୁ ତୁ କହ ତୁ କଣ ନେଇଛୁ ଆରେ ଭାଇ ଚି ଚିକୁର ଅସୁବିଧା ହେଲା ବୋଲି ସେ ଇକ୍କୋମିସ୍ ନେଇଗଲା।
ହୁଁ ଚିକୁ ତାପରେ କଣ ତାର ପାଠଶାଠରେ ଇଏ ମାନେ ମନ ନଥାଇ।
କିଛି ନାଇଁ ସେଇଟା ଫାଲତୁ ପିଲାଟା ହୁଁ। ତ ସେ ଚିକୁ ପଚାରଛି ଚିକୁ କହୁଛି ମୁଁ ଇୋନମିକ୍ସ ନେଇଛି ତୁ ଇୋନମିକ୍ସ ନେ ନା। ନାଁ ତୁ ମନା କରୁଚୁ ମାନେ ମୁଁ ଇୋନୋମିକ୍ସ ନେବି। ଆରେ ଇଏ କି କଥା ତତେ ଯଉ ସବଜେକ୍ଟ ଭଲ ଲାଗୁଛି ଚୁଜ୍ କର ମୁଁ କହିଲି ଆରେ ଭାଇ ସବୁଠୁ ବେଷ୍ଟ ହବ ଓଡିଆା ନେଇଯାଆ କାରଣ ଏକ ରେ ତୁ ହୁଁ ହ୍ୟାଲୋ ହ୍ୟାଲୋ ସୁୁବିଲା। ହଁ ଆରେ କି କଥା ମୁଁ କହିଲି ତୁ ଓଡିଆ ଟା ନେଇଯା ତୋ ପାଇଁ ସବୁଠୁ ଭଲ ହବ।
ହ୍ୟାଲୋ।
ନା ତୁ ସାଇନ୍ସ ପିଲା ତୁ ହଁ ହ୍ୟାଲୋ।
ହଁ କଟିଯାମ, ତୁ ମଝିରେ ହଁ କୁହ।
ହୁଁ ଏବେ ପୁରା କ୍ଲିଅର ସୁବୁଛି ନା ନାଇଁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହଁ କୁହାଡେ କଟି ଯାଉଛ।
ହଁ ଆରେ ଏବେ ଆସିଲା। ହ୍ୟାଲୋ। ହ୍ୟାଲୋ। କଣ ହଉଛି ଯେ? ହ୍ୟାଲୋ। ଶୁବୁନାଇଁ ନା କଣ? ହ୍ୟାଲୋ।